ହ୍ୟାଲୋ ମାଆ
କୁହନ୍ତୁ
ହଁ କଣ କରୁଛନ୍ତି ଏବେ?
ହଁ କୁହନ୍ତୁ
ଏବେ କଣ କରୁଛନ୍ତି ଆପଣ?
ହ୍ୟାଲୋ ଏଇଠି ଝିଅ ପାଖରେ ଅଛି ଆଉ
ଆଚ୍ଛା ଝିଅ କଣ କରୁଛି?
ଆପ ଆ ଆପଣ କଣ କରୁଛନ୍ତି?
ବୁଲୁଥିଲି ଏବେ ଦଶଟାବେ ଘରୁ ଖାଇପିକି ଆସିଲି ଆଉ
ଆଚ୍ଛା
ଆଚ୍ଛା ଯଦି ଆପଣ ଫ୍ରି ଅଛନ୍ତି କିଛି ଆମେ ଜିକେ କୋଶ୍ଚିଛନ୍ତି ପ ଆପଣଙ୍କୁ ପଚାରିପାରିବି
ଆଚ୍ଛା
ପଚାରି ପାରିବେଦି କୁହନ୍ତୁ। ଆପଣ କମ୍ଫଟେବୁଲ ଜିକେରେ।
ହଁ ଟିକେ ରୁହନ୍ତୁ ମୁଁ ଟିକେ ବ୍ଲୁଥ୍ ଟୁ ଟା କନେକ୍ଟ କରୁଛି ତ ସବୁୁନି କିଛି। ହଁ ଏବେ କୁହନ୍ତୁ।
ଆଜ୍ଞା ଠିକ୍ ଅଛି। ଆଚ୍ଛା। ଆପଣ ଜିକେ ବିଷୟରେ କିଛି ଆପଣଙ୍କର କି ଅଭିଜ୍ଞତା ଅଛି।
ହଁ ଅଛି।
ଆଚ୍ଛା ହଉ ଆମେ କିଛି ଜିକେକୁ ପ୍ରଶ୍ନ ଆଲୋଚନା କରିବା। ସହଜ ସହଜ। ଆମେ ଟିକେ ଆମ ମଧ୍ୟରେ ଆଲୋଚନା କଲେ ଆମର ମନେ ରହିଯିବ। କାହିଁକି ନା ଆମର କିଛି ଉ କାମରେ ଆସିପାରେ। ଆଚ୍ଛା କହିଲେ ଭାରତର ରାଜଧାନୀ କେଉଁଠି?
ଆମର ଭାରତର ରାଜଧାନୀ ହେଉଛି ନୂଆଦିଲ୍ଲୀ।
ଆଚ୍ଛା ହ।
ଆଉ ମୁଁ ବି ପଚାରି ପାରିବି ଆପଣଙ୍କୁ?
ଆଜ୍ଞା ଆପଣ ଗୋଟେ ପଚାରନ୍ତୁ। ମୁଁ ବି ଗୋଟେ ପଚାରିବି ଆଉ।
ହଉ ଆମ ଓଡିଶାର ରାଜଧାନୀ କୋଉଠି?
ଆ କଣ କହିଲେ?
ଆମ ଯୋଉ ଓଡିଶାର ରାଜଧାନୀ ଟା
ଆଜ୍ଞା ଭୁବ୍ ଭୁବନେଶ୍ଵର।
ଆଜ୍ଞା ଏଥିରେ ଆପଣଙ୍କୁ ପଚାରନ୍ତୁ ମୋତେ। ମୁଁ ଆପଣଙ୍କୁ ଆନ୍ସର ଦେବି।
ଓ ଆଚ୍ଛା। ଭାରତର ଜାତୀୟ ପକ୍ଷୀ କିଏ?
ହଁ ଆମ ଭାରତର ଜାତୀୟ ପକ୍ଷୀର ହଉଛି ମୟୂର। ଆଁ ମୁଁ ବି ଆପଣଙ୍କୁ ପଚାରୁଛି।
ଆଜ୍ଞା।
ଭାରତର ଜାତୀୟ ପଶୁ କିଏ?
ହୁଁ ଭାରତର ଭାରତର ଜାତୀୟ ପଶୁ ହଉଛି ବାଘ। ଆଛା ଭାରତର ଜାତୀୟ ଫୁଲ
ହଁ। ଆମ ଭାରତର ଜାତୀୟ ଫୁଲ ହେଉଛି ପଦ୍ମ ଫୁଲ। ଯଉଟା କିି ମା ଲକ୍ଷ୍ମୀଙ୍କ ପାଖରେ ଲାଗିଥାଏ।
ଆଜ୍ଞା।
ସେ ମା ସେଇ ଫୁଲରେ ତାଙ୍କର ବହୁତ ଲୋଭ ଥାଏ।
ଆଚ୍ଛା।
ଆଉ ମୁଁ ବି ପଚାରୁଛି।
ଆଜ୍ଞା।
ହଁ ଭାରତର ଜାତୀୟ ଗୀତ କଣ?
ହୁଁ ଭାର ଭାରତ ଜାତୀୟ ଗୀତ ହଉଛି ବନ୍ଦେ ମାତାରମ୍ ଆଚ୍ଛା ଏଇ ବନ୍ଦେ ମାତାରମ୍ ର ଲେଖ ଲେଖକ କିଏ ଆପଣଙ୍କର ମନେ ଅଛି କି?
ନାଇଁ ନାଇଁ ମୁଁ ଯେହେତୁ ଏଇନେ ମାନେ ପଢାପଢି ସହିତ ଟିକେ ନାହିଁ ଜଡିତ। ସେଥିପାଇଁ ଟିକେ ମୋର ମନ କିଛି ନାହିଁ। ଅଲରେଡି ସରି ମର ପଢା ବହୁତ ଦୁ ଦିନ ହେଲା ସରିଗଲାଣି ତ।
ହ
ସେଥିପାଇଁ ହୁଁ।
ମୁଁ ସେ ଏତିକି ମନ ଅଛି। ବନ୍ଦେ ମାତରମ୍ ର ଲେଖକ କିଏ? ରବୀନ୍ଦ୍ରନାଥ ଠାକୁର୍ ବୋଧେ।
ହଁ ଯେ ଏବେ ଯେହେତୁ ଆପଣ ପଢାପଢିରେ କରୁଛନ୍ତି। ସେଥିପାଇଁ ଜନାତିକ।
ଆଛା। ଏବେ ଆପଣ କିଛି ପଚାରନ୍ତୁ?
ହଁ ମୁଁ ପଚାରୁଚି। ଆମ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ?
ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଠିକ୍ ନା ଭୁଲ?
ଭୁଲ ଅଛି। ଜବାହାର ଲାଲ୍ ନେହେରୁ ପା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ।
ଆଚ୍ଛା ମୋର ଗୋଟେ ଭୁଲ ହେଲା ନାଇଁ।
ହଁ।
ଆଉ କଣ କରିବା ଭୁଲ ଭାଲ ହବ ଆଉ। ଯାହା ହେଲେ ଆମେ କଣ ସବୁ ଜାଣିଛନ୍ତି।
ଆ ହଁ ଆପଣ ପଚାରନ୍ତୁ ମୋତେ।
ଆଚ୍ଛା। ଭାରତର ଜାତୀୟ ସଙ୍ଗୀତ କଣ?
ଆଚ୍ଛା ଆମ ଭାରତର ଜାତୀୟ ସଙ୍ଗୀତ କହୁଛି। ଆ ଜନଗଣ ମନ ଅଧି, ସେଇଟା ଆମ ଭାରତର ଜାତୀୟ ସଙ୍ଗୀତ।
ସେଇଟା କିଏ ଲେଖିଥିଲେ?
ଆ ହଁ ଆଚୁଆଲି ମୋର ମନ ନାହିଁ।
ଛବିଳ ମଧୁ ବର୍ଣ୍ଣବୋଧ ର ଲେଖକ ଯୋଉ ଅଛି
ହଁ ଆଉ ମୁଁ ପଢାପଢି ସହିତ କିଛି ହଁ ମଧୁ ସୁଦନ ତାହା ଲେଖିଥିଲେ।
ଆଜ୍ଞା। ଏବେ ଆପଣ କିଛି ପଚାରନ୍ତୁ। ।
ମୁଁ ପଚାରୁଚି, ଭାରତର ସ୍ଵାଧୀନତା ଦିବସ କେବେ? ଆମେ ପାଳନ କରୁ।
ଅଗଷ୍ଟ ମାସ ପନ୍ଦର ତାରିଖ ଉଣେଇଶହ ସଡଚାଳିଶ ମସିହା ଅଗଷ୍ଟ ମାସ ପନ୍ଦର ତାରିଖ ଦିନ ଆମର ଭାରତ ସ୍ଵାଧୀନ ହେଇଥିଲା।
ଆଜ୍ଞା।
ସେଥିପାଇଁ ତାହାକୁ ଭାରତର ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ।
ଠିକ୍ କଥା। ହଁ ଆପଣ ତ ପ ଚାରୁଚନ୍ତି ମୁଁ
ଆଚ୍ଛା କହିଲେ ଆମର ଜାତୀୟ ପିତାଙ୍କର ଫୁଲ୍ ପୁରା ନାମ କଣ ଥିଲା?
ଜାତୀୟ ପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଠିକ ଅଛି ନା ଭୁଲ୍ ଏଟା।
ନାଇଁ ନାଇଁ ଠିକ୍ ଅଛି। ମହାତ୍ମା ଗାନ୍ଧି ଙ୍କର ଫୁଲ୍ ନାମ ଥିଲା ମୋହନ ଦାସ କରମ ଚାନ୍ଦ ଗାନ୍ଧୀ।
ଆଜ୍ଞା। ମୁଁ ପଚାରି ପାରିବି?
ଆଜ୍ଞା ପଚାରୁନାହାନ୍ତି।
ଭାରତର ସମ୍ବିଧାନ କେ କେବେ ଲାଗୁ ହେଲା ଆମର?
ଭାରତର ସମ୍ବିଧାନ
ହଁ।
ଜାନୁଆରୀ ମାସ ସରି। ଉଣେଇଶହ ପଚାଶ ମସିହା ଜାନୁଆରୀ ମାସ ଛବିଶ ତାରିଖ ଦିନ।
ହଁ ଠିକ୍ ଅଛି। ଏବେ ପଚାରନ୍ତୁ।
ଜାତୀୟ ଯୁବ ଦିବସ କାହାର ଜନ୍ମଦିନର ପାଳନ ହୁଏ?
ଆଚ୍ଛା। ଆମର ଯୋଉ ଜାତୀୟ ଯୁବ ଦିବସ ରହୁଚି ଆମେ ତାକୁ ସ୍ଵାମୀ ବିବେକ କାନନ୍ଦ ଙ୍କ ପାଳନ କରୁଥାଉ।
ତାଙ୍କ ଜନ୍ମ ଜୟନ୍ତୀରେ ପାଳନ ହୋଇଥାଏ ଆଉ।
ହଁ ତାଙ୍କ ଜନ୍ମଦିନରେ ପାଳନ ହୁଏ। ଆଚ୍ଛା, ମୁଁ ଏବେ ପଚାରିପାରିବି?
ଆଜ୍ଞା।
ଆଜା ହଉ ସୂର୍ଯ୍ୟମଣ୍ଡଳରେ ସବୁଠାରୁ ବଡ଼ ଗ୍ରହ କଣ? ଯଉଟା କି ଆମେ କହୁଛେ!
ସବୁଠାରୁ ବଡ଼ ଗ୍ରହ, ଆଜ୍ଞା ମୋ ହିସାବରେ ବୃହସ୍ପତି।
ଆଚ୍ଛା ଠିକ ଅଛି।
ଆଚ୍ଛା ଆଚ୍ଛା, ପୃଥିବୀର ଉପଗ୍ରହ କଣ?
ଆଚ୍ଛା, ଆମ ପୃଥିବୀର ଉପଗ୍ରହ କଣ? ଆଜ୍ଞା, ଆମ ହଁ ଆମ ପୃଥିବୀର ଉପକର ହେଉଛି ଆମର ଚନ୍ଦ୍ର। ଠିକ ଅଛି।
ଆଜ୍ଞା।
ହଉ ମୁଁ ପଚାରୁଛି, ଆମକୁ ସବୁଠାରୁ ବଡ ମହାସାଗର କଣ?
ସବୁଠାରୁ ବଡ଼ ମହାସାଗର ହେଉଛି ଆମର ପ୍ରଶାନ୍ତ ମହାସାଗର। ସବୁଠାରୁ ବଡ଼ ସେଇଟା।
ଠିକ ଅଛି ହଁ। ଏଇଟା ମୁଁ ପଢ଼ିଥିଲି। ଆଚ୍ଛା ଏଥିରେ ପଚାରନ୍ତୁ, ମୁଁ କହିବି ଆଉ
ଏବେ ବର୍ତ୍ତମାନ ଭାରତର ସବୁଠାରୁ ଲମ୍ବା ନଦୀ କାହାକୁ କୁହାଯାଏ? କୋଉଁ କେଉଁ ନଦୀ?
ହଁ ଆମ ଭାରତରେ ସବୁଠାରୁ ଲମ୍ବା ନଦୀ ହଉଛି ଗଙ୍ଗା ନଦୀ।
ଗଙ୍ଗା ନଦୀ ନାଇଁ।
ହଁ ଗଙ୍ଗାନଦୀର କୋଉଠି ଉପସ୍ଥିତ ଅଛି ଜାଣିଛନ୍ତି କି?
ଆଜ୍ଞା ଆପଣ ତ ଜାଣିଥିବେ। ଆଜ୍ଞା! କଣ କହିଲେ?
ଆ କଉ ଗଙ୍ଗାନଦୀରେ ଆମର କେଉଁଠି କଲିକତାର ଯେଉଁ ଗଙ୍ଗାନଦୀ ଅଛି ସେଇଟା ତ ଆମର
ହଁ ଗଙ୍ଗା ତ କେତେ ଆଡେ ତାର ବିସ୍ତାର କରିଛି। ସବୁ ଏଇ ଆଡେ।
ହଁ। ଆଉ ଓଡିଶାର ସବୁଠାରୁ ବଡ ହ୍ରଦ କଣ ଆମେ ଜାଣିଛେ?
ଓଡିଶାର ବଡ ହ୍ରଦ ସବୁଠାରୁ ଚିଲିକା ହ୍ରଦ।
ଯାଇଛନ୍ତି ଆପଣ ଚିଲିକା କାଳି ଯାଇ?
କେବେ ଭାଗ୍ୟରେ ମୋର ତ ଭାଗ୍ୟରେ ବୁଲିବାର କିଛି ନାହିଁ।
ଆଚ୍ଛା। ମୁଁ ଜବ୍ କରୁଥିଲା ବେଳେ, ଆମର ଅଫିସ ଯୋଉ ପିଲାମାନେ ରହୁଛନ୍ତି ଏମିତିବା ବା ସାର୍ ମାନେ ଆମର ଇଏ ଗୋଟେ ସବୁ ବର୍ଷ ଆମେ ଯାଉ ବୁଲିବାକୁ ଯାଉ। ଭୋଜି କରିବାକୁ ଯାଉ ଯାଇଥିଲୁ। ସେଇଠିକି ସେଠି ଗୋଟେ ନାରାୟଣୀ ବୋଲି ଗୋଟେ ଅଛି ସେଠି ଭୋଜି କରିକି ମାଆଙ୍କ ପାଖକୁ ଯାଇଥିଲୁ। ସେଟା ମୋର ଲାଷ୍ଟ ଏଣ୍ଡ ଫାଷ୍ଟ, ସେଇଟା ହିଁ ଶେଷ ସେଇଠୁ ହିଁ ଆରମ୍ଭ ଥିଲା। ଆଉ
ଆଚ୍ଛା! ଆଚ୍ଛା! ଯୋଉ ଚିଲିକାର ଯୋଉ ପ୍ରସିଦ୍ଧ କାଳିଜାଇୀ ମନ୍ଦିର ମା କାଳିଜାଇୀ ମନ୍ଦିର ସେଠୁ ସେଠାକୁ ଯାଇଛନ୍ତି।
କାଳିଜାଇ ମନ୍ଦିର ମୁ ଯାଇଥିଲି। ସେଠି ଗଭୀର ପାଣି। ହୁଁ ଆମକୁ ଲାଗିଗଲା- ପଇଁଚାଳିଶ ମିନିଟ୍ ଲାଗିଗଲା ପହଞ୍ଚିବା ପାଇଁକି ଡଙ୍ଗାରେ ଆମେ ବସିକି ଯାଉଥିଲୁ।
ପ୍ରାୟ ସେ ପାଣିର କଲର କେମତି ପୁରା ହେଲା କଳା ନାଇଁ।
ପୁରା କଳା ଥିଲା। ଆଉ ଆମ ପଛରେ ନା ବହୁତ ପକ୍ଷୀ ଗୋଟେ ଆସୁଥିଲେ। ଭଲ ତ ଲାଗେ ପକ୍ଷୀ ମାନଙ୍କୁ ଆମେ କିଛି ଖାଇବାକୁ ଦଉ। ଆମେ ବହୁତ କିଣିଦେଇଥିଲୁ ଜତିନି ସବୁ ତାଙ୍କୁ ତା ତ ଆମେ ପକେଇବୁ ସେ ଆମ ପଛ ପଛ ସବୁ ଆସିବେ ଏମିତି ଆଉ। ଚିଲିକା ଆମର କେଉ ଜିଲ୍ଲାରେ ଅଛି ଜାଣିଛ?
ନାଇଁ ନାଇଁ ଆପଣ କହୁନାହାନ୍ତି?
ସେଟା ହଉଛି ପୁରୀର ଖୋର୍ଦ୍ଧା ଗଞ୍ଜାମ ମଝି ଆମେ ଗଞ୍ଜାମ ମଝିରେ ହିଁ ରହୁଛେ। ପୁରୀ ଡିଷ୍ଟ୍ରିକ୍ଟ ଆଉ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ। ତ ରହୁଛି ଆମର ଓଡ଼ିଶା ରାଜ୍ୟର ପଶୁ ଆମର କଣ?
ରାଜ୍ୟର ପଶୁ?
ହଁ।
ରାଜ୍ୟର ପଶୁ କଣ ହେଇଥିବ ଉଁ ଟିକେ ରୁହନ୍ତୁ ମୋର ମନ ପଡୁ ଆଗେ।
ଭାବନ୍ତୁ ଟାଇମ୍ ନିଅନ୍ତୁ ଟିକେ କୁହନ୍ତୁ।
ଏଁ ରାଜ୍ୟର ପଶୁ ହେଲା ଆଃ ସାମ୍ବର ହରିଣ ଯେଉଁଟା ଅଛି ଆମର।
ହଁ ଠିକ ଅଛି।
ଠିକ୍ ଅଛି ନା ଭାବିବାକୁ ପଡିଲା ବହୁତ ସମୟ ଲାଗିଲା।
ଆଚ୍ଛା।
ଆଚ୍ଛା କହିଲେ କୋଣାର୍କ ଯୋଉ ସୁ ସୂଯ୍ୟ ମନ୍ଦିର ଆମର ହେଟା କେଉଁ ଜିଲ୍ଲାରେ ଅବସ୍ଥିତ।
ଆଚ୍ଛା କୋଣାର୍କ ସୂର୍ଯ୍ୟ ମନ୍ଦିର ଆମର ପୁରୀ ଜିଲ୍ଲାରେ ଅବସ୍ଥିତ। ଆଉ ଜଗନ୍ନାଥ ମନ୍ଦିର କେଉଠି ଅବସ୍ଥିସ୍ତ ଜାଣିଥିବେ ଆପଣ।
ଏଇଟା ତ ପୁରା ବିଶ୍ୱରେ ପ୍ରସିଦ୍ଧ ଶ୍ରୀ ଶ୍ରୀ ମହା ଜଗନ୍ନାଥଙ୍କର ମ୍ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପୁରୀ ସେ ପୁରୀ ଜିଲ୍ଲାର
ଆଚ୍ଛା ହଁ ଆମର ଯୋଉ ରହୁଛି ଆଃ ଜଗନ୍ନାଥ ମନ୍ଦିର ତ ପୁରୀରେ ହିଁ ରହିଲା ଆମର ଭାରତର ଜାତୀୟ ଖେଳ କଣ ଜାଣିଛନ୍ତି।
ଭାରତର ଜାତୀୟ ଖେଳ ହେଉଛି ଆମର ହକି।
ଆଚ୍ଛା ବହୁତ ପୁଅ ପିଲାମାନେ ଖେଳନ୍ତି। କ୍ରିକେଟରେ ଏକ ଦଳରେ କେବେ ଖେ ଖେଳିଥାନ୍ତି କ୍ରିକେଟ ଗୋଟେ ଦଳ ଯୋଉ ଟିମ୍ ରହୁ
କ୍ରିକେଟ ଖେଳରେ ମୋଟ ପନ୍ଦରଟି ଜଣ ଖେଳାଳି ଥାଆନ୍ତି। ସେମାନଙ୍କ ମଧ୍ୟରୁ ଆଉ ଶୁଣ ଶୁଣ ସେ ସେମାନଙ୍କ ମଧ୍ୟରୁ ଏଗାର ଜଣ ଖେଳନ୍ତି ଆଉ ଚାରିଜଣ ତାଙ୍କ ପାଇଁ ରୁଲ ଯଦି ବର୍ତ୍ତମାନ ଖେଳ ମଝିରେ କେଉଁ ଖେଳାଳି ଆହତ ହୁଅନ୍ତି ସେ ତାଙ୍କ ପାଇଁ ସେ ଆସିିକ ଖେଳନ୍ତି ଆଃ ଆଉ ଚାରିଜଣ ରୁହନ୍ତି ତାଙ୍କ ଟିମ୍ ରେ ରୁହନ୍ତି ଆଉ।
ଆଜ୍ଞା।
ଆଚ୍ଛା ବହୁତ ବହୁତ ଧନ୍ୟବାଦ ତମ ସହିତ ଆଲୋଚନା କରି କିଛି ବହୁତ କିଛି ଜାଣିବାକୁ ମଧ୍ୟ ମୁଁ ପାଇଲି।
ବହୁତ ଧନ୍ୟବାଦ ଆଜ୍ଞା।
ଅଜ୍ଞା ରଖୁଛି ପରବର୍ତ୍ତୀ କଲରେ ଆମେ ଆଉ କିଛି
ନିଶ୍ଚିତ ଭାବରେ ଆଜ୍ଞା।
ଧନ୍ୟବାଦ।